ହ୍ୟାଲୋ କଣ କରୁଚ।
କଣ କରୁଚ କିଛି ନାହି ବସିଛି କଣ କରିବା। ମୁଁ ବି ବସିଛି କଣ କରିବି ହାଁ।
ରୋଷେଇ ସରିଲା।
ରୋଷେଇ ହଁ ହଁ ସରିଲା ଖାଲି ଖାଇବା ବାକି ଅଛି ତମର ସରିଲାଣି।
ହଁ ଆମର ସରିଲାଣି ଆମେ ଖାଇବୁ ଏବେ।
ଉଁ ହୁଁ ଅ ପା ଆଉ କଣ ରୋଷେଇ କଲ।
ହୁଁ ତମର ତ ଲେଟେ ହଉଚି ସବୁବେଳେ।
କଣ।
ନାଇଁ ତମର ସବୁବେଳେ ଖାଇବା ପିଇବା ଲେଟେ ହଉଥିବ।
ଶୁଭାଗଲାନି।
ତମର ଖାଇବା ପିଇବା ସବୁବେଳେ ଲେଟ୍ ହଉଛି କହିଲି।
ଓହୋ। କଣ କଣ ରୋଷେଇ କରିଛ। ହ୍ୟାଲୋ।
ହୁଁ।
କଣ କଣ। କଣ କଣ ରୋଷେଇ କରିଛ।
ଉଁ।
କଣ କଣ ରୋଷେଇ କରିଚ କଉଛି।
ଆମେ ତ ଭାତ କୁ ତରକାରୀ କରୁଥିଲୁ ସବୁ ମିଶେଇକି ଆଳୁ ତାପରେ ବିମ୍ସ ଗୁଆଁର ତାପରେ ବାଇଗଣ ଏମିିତି ସବୁ ମିଶେଇକି
ଆଉ।
ଆଉ ତମରୀ।
ଆଉ କଣ।
ନାଇଁ ସେତିକି ତ ଆଉ ତରକାରୀ ଆଉ କଣ।
ସେତିକି ହିଁ।
ଉଁ।
ହୁଁ ହୁଁ।
ହୁଁ।
ତମ ଗାଁ ରେ କଣ କଣ ଯାତ୍ରା ହୁଏ ଯଜ୍ଞ ହୁଏ ନି କି।
ସରସ୍ୱତୀ ପୂଜା ପାଇଁ ସବୁ ଯଜ୍ଞ ହଉଛି।
ବଡ ଆକାରରେ କରୁଛନ୍ତି ଟିକେ ଆଉ
ଯଜ୍ଞ ହୁଏ।
ହୁଁ।
ଯଜ୍ଞରେ କଣ କଣ କର? ହାଲୋ।
ହୁଁ।
ତୁମର କଣ କଣ କରାହୁଏ ଟିକେ କୁହ, ମୁଁ ଆମ ଜଜ୍ଞ କଥା କହିବି।
କୀର୍ତ୍ତନ ଫୀର୍ତ୍ତନ ଯୋଉ କରୁଚନ୍ତି ସେଥିପାଇଁ ସେ ଦଳ ମାନଙ୍କୁ ଡାକିଥାନ୍ତି, ହେମତି ତାପରେ କଣ? ଖାଇବା କରାହେଇଥାଉଚି ଭାତ, ଡାଲି ତାପରେ ତାପରେ ଖଟା, ଖିରି। ଏମିତି ସବୁ।
କଣ କରାହୁଏ ପୁରାଟା କୁହ?
ହଁ ପରା ଭାତ, ଡାଲି ତାପରେ ଖଟା। ଆଉ ତାପରେ ସେତିକି ତ କରାହେଉଚି ଆଉ କ୍ଷୀରି ଗୋଟେ କରାହେଉଚି ଆଉ କଣ?
କଣ କଣ କରାହେଉଚି ମୁଁ ସେଇଟା ପଛାରୁଚି ବୁଝିଆ ବୁଝି କେମିତି ହଉଚି?
ହଁ ସେଇଟା ସେଇଟା କଣ ସଇଟା ଏମିତି କୁଞ୍ଜ କରା ହେଇଥାଉଚି ତାପରେ ସେଠି ଦି ଜଣ ପୂଜାରି ପୂଜା କରୁଚନ୍ତି ତାପରେ ସେଇଟା ଦିନ ରାଜି ସେଇଟା ଚାଲି ଥାଉଚି ପୁରା ବନ୍ଦ ହବନି। ତାପରେ ଏଁ ସକାଳୁ ଛଅଟା ତ ହେଲେ ଆଜି ସକାଳ ଛଅଟାରୁ ଆରମ୍ଭ ହେଲା କାଲି ସକାଳ ଛଅଟାରେ ସରୁଚି। ତାପରେ ସେଟି ସମସ୍ତେ ବୁଲି ବୁଲି ନା ନାମ କରୁଚନ୍ତି। ତାପରେ ଆମେ କରୁଛନ୍ତି। ତା
ଆହୁରି କଣ କଣ?
ଆହୁରି
ଆମ ଗାଁରେ--ହଁ।
ଅଧଘଣ୍ଟା କୁ ଥରେ ଗୋ ଜଣେ ଜଣେ ସମସ୍ତେ କୀର୍ତ୍ତନ କରୁଚନ୍ତି ଗୋଟେ ଗୋଟେ ଦଳ। ଆ
ହୁଁ ଦଳ ଏମିତି କୁଆଡୁ କୁଆଡୁ ଅଲଗା ଅଲଗା ସବୁ ଡାକିଥାଉଚ ନା।
ହଁ ହଁ ସେମିତି ଡକା ହେଇଥାନ୍ତିଚ ସେମାନେ କହୁଚନ୍ତି।
ତାପରେ
ହୁଁ ତମ ପଟେ କେମିତି କରୁଚନ୍ତି?
ହଁ ଆମ ପଟେ ବି ସେମିତି କରୁଚନ୍ତି, ଯେତେ ଯା ହେଲେ ବି ଯଦି ଗୋଟେ ଗାଁରେ ଯଜ୍ଞ ହୋଉଚି ତାହେଲେ କେତେ ଦିନ ପୂର୍ବରୁ ସବୁ ସବୁ ଗାଁକୁ ଡାକାଯାଇଥାଉଚି ମେନ୍ଚେ ଯେତେ ଯଦି ତମେ ଚବିଶ ପ୍ରହର କରିଥିବ କହିଲେ ଚବିଶଟା ଥ ଦଳର ଅଷ୍ଟପ୍ରହର କଲେ ଆଠ ଆଠଟା ଦଳକୁ ଡାକାଥାଉଚି। ତାପରେ ସେମିତି ଡାକାଇଥିବ କେ ତେ ଦିନ ପୂର୍ବରୁ ସେଠାରୁ ଚାଲିଥିବ--କାମ। ତାପରେ ଗୋଟେ କୁଞ୍ଜ ଘର ତିଆରି କରାହବ। ତାପରେ ଯେଉଁମାନେ ଲୋକମାନେ ଆସିବେ ସେମାନଙ୍କ ପାଇଁ ଟେଣ୍ଟଫେଣ୍ଟ ତିଆରି କରାହେବ ସେମାନେ ରହିବା ପାଇଁ। ତାପରେ ସେମାନେ ଅଁ ଯୋଉଦିନ ହେଇଥିବ ତାପରେ ଆମର କଳସି ଯା ତ୍ରା ହୁଏ। ଭସ୍ ଦିନ ସେଦିନ ସମସ୍ତେ ମାନେ ଆମ ଗାଁରୁ ଯେତିକି ସବୁ ହୁଁ ସବୁ ଯେତିକି ମା ଭଉଣୀ ମାନେ ସମସ୍ତେ ଆସିକି କଳସ ଫଷ୍ଟ ପାଣି ନେଇଯାଆନ୍ତି ପାଣି ଉଠିବାକୁ ପଡ଼େ ଆମର ଯୋଉଠି ପାଣି ଅଛି ସେଠୁ କୁ ଯାଏ ତାପରେ ପୂଜା କରାହୁୁଏ ସେଠି ବ୍ରାହ୍ମଣ ଆସିକି ପୂଜା କରେ ପୂଜା କରି ସାରିବା ଉପରେ ହଁ।
ହଁ। ଆଉ କଣ କଣ ଆଇଟମ କରୁଛନ୍ତି ସେଟା। ହେଲୋ।
ଆଉ ସେଇଟା ପୂଜା କରି ସାରିଲା ପରେ ସମସ୍ତେ ପାଣିରେ ହେଇକି ଆସନ୍ତି ସେଇଟା ପୂଜା ପୂଜା ଯୋଉଁ ଦୁଇ ଜଣ କର୍ତ୍ତା ହେଇକି ବସନ୍ତି ତାପରେ ସେଇଟା ପୁଜା ଫୁଜା ସାରି ପାଣି ନେଇକି ଆସନ୍ତି କଣ କଉ ତାପରେ ଗାଁ ରେ ପୁଣି ପୂଜା ପୂଜା କରିକି ସେ ଯୋଉଟା କୁଞ୍ଜ ଘର ଟା ସେ ସବୁ ସାଇଟ ସାଇ ସାଇଡ ସାଇଡ ରେ ସେ କଳସୀ ଗୁଡା ରଖନ୍ତି ଧାନ ତଳେ ଦେଇକି କଳସୀ ରଖନ୍ତି ତାପରେ ତାପରେ ସେଇଟା ଖାଇବା ପିଇବା ବ୍ୟବସ୍ଥା ହେଇଥାଏ ପଣା ବ୍ୟବସ୍ଥା ତାଇ ଥାଏ ସେଟା ତାପରେ ପଣା ହେଇଥିବ ଭାତ ଡାଲି ଖଟା ଏମିତି କିଛି ହେଇଥିବ ଖାଇବେ ଅରୁଆ ହେଇଥିବ ଖାଇବେ ତାପରେ ଘରକୁ ଯିବେ ପୁଣି ସନ୍ଧ୍ୟାରେ ସବୁ ଝୋଟି ଚିତା ଦିଆ ହୁଏ ସେ ଝୋଟି ଦବା ପାଇଁ ଆସନ୍ତି ସବୁ ଝିଅ ମାନେ ଝିଅମାନେ ସବୁ ଝୋଟି ଦେଇସାରିଲା ପରେ ଏମିତି ସବୁ ନାଚ ଗୀତଟିିକେ ହୁଏ। ତାପରେ ସେଇଟା ସଜବାଜ କରାଯାଏ ସେ କୁଞ୍ଜ ଘରଟାକୁ ସେଠେ ଠାକୁ ର ରଇବେ ନା। ସେଟା ସଜବାଜ କରି ସାରିବା ପରେ ଝୋଟି ଫୋଟି ସବୁ ଆଡେ ଦିଆସାଏ। ସବୁଆଡେ ଗାଁ ସାର ଟିକେ ଶଯ କରାଯାଏ। ତାକୁ ଗଲେ ଯେ ଏମିତି ଏମତି କିଲା ଖାଲି ମଝିରେ କିଏ ତୁମେ କଣ। ହଉ କି କିଥିଲା ସେ ନାଇଁ।
ହୁଁ। ମୁଁ ଭାବିଲି ଗୁଲିଆ ଓପରେ ସିଏ ଭଲ ବୁଝିବ କଣ ହେଇଚି ଆସ ଏ ମାାଇବେେଠଛ ନା ଆଜ୍ଞା ପି ଦୁଛିୁ କଣ କହିଲ ର ର
ହଁ କ କରି
ହ
କା ହେଲା
ଏସ୍
କ ଖଲି ଏବେ ତ ମୁ କହିବି ନାହିଁ ଆଉ ଆ
ହ ହ
ପାଣି ତ ବାପ
କଣ କରିବି
ଆାସ କାଲି ଟିକେ ବ ଟିକେ ଆଜି
ହ ବୁଝିଲ
ତମେ ବେଶି ଥଣ୍ଡା।
ହଁ
ଆଜି ତ ଫୁଲ ଲାଗ ନା ଆମର ତ ଆଜି ପୋା କାଠ
ଭାଇଆ ସଙ୍ଗୁ ବ୍ୟାଜି ବଲାଣି ଆଲିସା ଆଇଛି କି ନା ସ
ହ
ନାଇଁ ଏବେଠୁ ଏଇଟା
ଯେବେ ଯେତିକି ରୁ ଷ୍ଟାର୍ଟ ହଉଛି